ହ୍ୟାଲୋ।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ।
ହୁଁ।
ହୁଁ କଣ କରୁଛନ୍ତି କୁହନ୍ତୁ?
ଆଉ ମୁଁ ତ ଏଇଠି ବସିଥିଲି ଆଉ ତମ କଲ୍ ଆସିଲା ଆଉ।
ଆଛା ଆଛା।
ହଁ।
ଆଉ କଣ କୁହନ୍ତୁ?
ଆଉ ତ ସବୁ ଭଲ ଚାଲିଛି ଆଉ।
ଆଜ୍ଞା, ମୋର ବି ସେମିତିଆ ଭଲ ଚାଲିଛି ଆଉ।
ହଁ ଆଉ କଣ ଖାଇଛନ୍ତି?
ମୁଁ ମୁଁ ଆଟା ବେଳେ ଯାହା ଖାଇଥିଲି ଆଳୁଦମ କୁ ପରଟା ଖାଇଥିଲି। ଆଉ ଆପଣ କଣ ଖାଇଛନ୍ତି?
ମୁଁ ତ ଆଜି ଖାଇଛି ମୋମୋ, ମ୍ୟାଗି। ଆଉ ଟିକେ ରୁଟି ଆଉ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ଆଉ।
ହଁ।
ତ ମୁଁ କହୁଥିଲି ଆମେ କେବେ ପୁରୀ ଯିବାକୁ ଯୋଜନା ମୁଁ ତ ପୁରୀ ଯିବାକୁ ଯୋଜନା କରୁଛି, ତ ଆପଣ ମୋ ସହିତ ଯିବାକୁ ଚାହିଁବେ?
ହଁ ନିହାତି।
ତ ଆମର ଯୋଜନା ହିସାବରେ ଆମେ ଏଠୁ ଚାରି ଜଣ କି ପାଞ୍ଚ ଜଣ ଭଳିଆ ଯିବୁ। ତ ଆପଣଙ୍କୁ ମିଶିଲେ ଛଅ ଜଣ ହବ, ତ କଣ କହୁଛନ୍ତି?
ହଁ ମୁଁ ଯିବାକୁ ପସନ୍ଦ କରିବି।
ତ ଆପଣ ଆମେ କଉଠିରେ ବୁକ୍ କଲେ ଆପଣ ଯିବାକୁ ପସନ୍ଦ କରିବେ ବସ୍, ଟ୍ରେନ କିମ୍ବା ଗାଡି ଆଣିଲେ ଯିବାକୁ ପସନ୍ଦ କରିବେ?
ଆ ଯଦି ଆପଣ ଗାଡି ଆଣିବେ ତାହେଲେ ମାନେ ଜିନିଷଟା ଟିକେ ଭଲ ଲାଗିବ, କିନ୍ତୁ ଯେହେତୁ ଖରା ଅଛି ତ ଖରା ବି କାଟିବ। ଆଉ ଯଦି ବସ ଆଣିବେ, ତାହେଲେ ମାନେ ବସ ରେ ଯଦି ଯିବାର ହେଲା। ତାହେଲେ ସେଇଟା ବି ଭଲ, କାରଣ ସ ସାଙ୍ଗସାଥି ମାନେ ଯଦି ଏକାଠି ହେଇକି ଯଦି ମାନେ ଜାଗାରେ ବସି ପଡିବା ମାନେ ସେ ଗୋଟେ ପିକନିକ ଭଳିଆ ଲାଗିବ ତ ପୁରୀ ବି ଯେହେତୁ ଏତେ ବାଟ ତ ବସ ରେ ଗଲେ ଯାତ୍ରା କରିକି ଜିନିଷ ଟା ବହୁତ ଭଲ ଲାଗିବ।
ଆଛା ଆଛା ତ ମଗ ତ ମୋ ଘରେ ତ ମୋ କାର୍ ଗୋଟେ ଅଛି, ତ ଯେହେତୁ ମୁଁ ତ କାର୍ ଆଣିଲି ଆପଣ ମୋର ଏକା କାର ରେ ଗଲେ ହବ?
ହଁ କାରରେ ଗଲେ ବି ବହୁତ ଭଲ।
ଆଛା ଆଛା। ତ ସେ ବିଷୟରେ ମୁଁ ପଚେଇବାକୁ ଚାହୁଁଥିଲି କେତେ କଣ ଖର୍ଚ୍ଚ ହେବ ଆପଣ ଜାଣିପାରିବେ କି
ଖର୍ଚ୍ଚ ତଥାପି ଆପଣଙ୍କ ଅନୁମାନ ହିସାବରୁ କେତେ ହବ
ତ ମୋ ମୋନ ହିସାବରେ ଯଦି ମୁଁ କାର ନେଇକି ଏଠୁ ଯିବି ତ ତେଲ ତ ନିହାତି ଆମକୁ ଦିଇ ହଜାର ର ତେଲ ପଡିଯିବ
ଉଁ ତେଲ ଖାଲି ଦି ହଜାର
ଆଜ୍ଞା ଆଜ୍ଞା କାହିଁ ନାନ୍ତି ତତ ଟାଙ୍କି ଆମେ ଦଶ ଲିଟର ଦଶ ଲିଟର ଯିବା ଆସିବା କୁଲକଟ ଅଛି ତେଲ ଦି ହଁ ତେଲ ଦି ହଜାର କିମ୍ବା ପନ୍ଦରଶହ ଭିତରେ ତେଲ ହେଇଯିବ ତ ପନ୍ଦର ଲିଟର ତେଲରେ ଆରାମ ସେ ଯିବା ଆସିବା ହେଇଯିବା ତ ହ ସିଏ ଗଲା କଥା ଆଉ ବାକି ରହିଲା ସେଠି ଯଦି ଆମେ ଖର ଆମେ ତ ପୁରା ଟାଇମ ତ ଆମେ ସେଠି ପହଞ୍ଚିକି ପ୍ରଥମେ ତା ସମୁଦ୍ର କୂଳ ଗାଧେଇକି ଶ୍ରୀମନ୍ଦିର ଯିବା ତ ଆମକୁ ରୁମ ନବାକୁ ପଡିବନି ତ ସେଠୁ କିଛି ପଇସା ଆମର ବଞ୍ଚିଯିବ ତ ଦେଖିକି ସେ କାମ କରିବାକୁ ପଡିବ ଆଉ ଆଉ ସଠିପଡ଼ମ୍ ସେଠି ପୁଣି ମନ୍ଦିରରେ ଅଭଡା ଖିଆଖି ଆଉ ସେ ତ ଅଛି ସେମିତି କିଛି ଆଉ
ହଁ ତ ଭଲ ସେ ଗୋଟେ ଭଲ ସେ ଗୋଟେ ଉପାୟ ବନେଇକି ଗଲେ ଭଲ ଲାଗିବ ଭଲ ସେ ସମୟ ଅତିବାହିତ କରିପାରିବା
ହ ଆ୍ଞା ଆଜ୍ଞା ମୁଁ ଆପଣଙ୍କୁ ଜଣେଇବି ଆଉ ଭଲସେ ବୁଝା ବୁଝି କରିକି ଆପଣ ଜଣେଇେ କେବେ କେତେବେ କେତେବେଳେ କଣ ଯିବା କେବେ କୋଉଠି ଯିବା ଆଉ
ହୁଁ ତଥାପି ଆପଣ କଣ ଭାବିଛନ୍ତି କେବେ ଯାରୁ ଭାବିଛନ୍ତି
ତ ମୁଁ ତ ଭାବିଛି ଯେହେତୁ ଏବେ ତ ମୋର ଡ୍ରାଇଭିଂ ଲାଇସେନ୍ସ ଟି ହେଇନି ତ ଡାଇବେଟିସ ହେଇ ସାରିଲା ପରେ ମୁଁ ଆପଣଙ୍କୁ ଜଣେଇବି ଆପଣ ପଇସା ଦେଖି ଆପଣଙ୍କ ଯିବା ଆଉ
ଆଉ ତାହେଲେ ଠିକ ଅଛି ଆଉ ଯିବା ମଜାଟେ କରିବା ଆଉ
ଆଜ୍ଞା ଯଦି ଆର ବର୍ଷକୁ ମୋର ଗୋଟିଏ ପେଟ୍ରୋଲ ବାଲା ଗାଡି ଯଦି କିଣା ହେଇଯାଇଥିବ ତ ମୁଁ ଆପଣଙ୍କୁ ସେଇ ଗାଡିରେ ନେଇଯିବି ଆଉ
ଆରେ ଶୁଣିକି ବହୁତ ଖୁସି ଲାଗିଲା
ଆଜ୍ଞା ଆଜ୍ଞା
ତ ଗାଡି କୋଉଟା ଭଲ ଲାଗେ ବେସି
ତ ହଁ ଦେଖନ୍ତୁ ମୁୋର ପୁଅ ହିସାବରେ ମତେ ଯୋଉଟରେ ଗଲେ ମୋର କିଛି ଅସୁବିଧା ହବନି ମୁଁ ବାଇକ ରେ ଗଲେ ବି ମୋତେ କିଛି ଅସୁବିଧା ହବନି କିମ୍ବା ମୁଁ ଚାରି ଚକିଆ ଯାନରେଗଲେ ମତ ଅିଧ ଅସବିଧା ହବନି କିମ୍ବା ମୁଁ ବସ ରେ ଗଲେ ବି ମୋର ଅସୁବିଧା ହବନି କି ଟ୍ରେନ ରେ ଗଲେ ବି ଅସୁବିଧା ହବନି ତ ଆପଣଙ୍କର କଣ ଅସୁବିଧା ଅସୁବିଧା ଆପଣ କୁହନ୍ତୁ ଆପଣ କୋଉଟା କଣ ଯିବାକୁ ଚାହିଁବେ
ନ ମୋର ତ ସବୁଥିରେ ସୁବିଧା ଅଛି
ଆଚ୍ଛା ତ ଆଉ କିଛି ଅସୁବିଧା ଆମର ଆପ ଆପଣ ସବୁରେ ସୁବିଧା ଅଛି
ନାଇଁ ମୁଁ ମୁଁ ପଚାରଛି ଯଉ ଯେତେ ଯୋଉ ଗାଡି କମ୍ପାନୀ ଅଛି ଆପଣ କୋଉ ହଉ କମ୍ପାନୀ ଭଲ ଲାଗେ
ଆଚ୍ଛା ଆଚ୍ଛା ତ ମୋର ଯୋଉ ଛୋଟ ବେଳୁ ଗୋଟେ ଗାଡି କିଣିବାର ଲକ୍ଷ୍ୟ ଥିଲା ସିଏ ହଉଛି କେ ଟି ଏମ ନାମକ ଗାଡ଼ି ତ ସେ ଗାଡିରେ ଯେହେତୁ ଟଙ୍କାଟି ଅଧିକା ପଡିଯାଉଛି ତ ମୁଁ ଏବେ ସକ୍ଷମ ତାକୁ କିଣିବାକୁ। ଆଉ ମୁଁ ଘର ଲୋକେ ସକ୍ଷମ ନୁହନ୍ତି ସେ ଗାଡି ମେ ଦେବ କିଣିଦବ ଯେହେତୁ ମୁଁ ଘର ବଡ ପୁଅ ମୁଁ ସାନ ଭଉଣୀ ଟିଏ ଅଛି। ତାର ବି ପଢାପଢି ଅଛି ତ ସେମାନେ ମଧ୍ୟେ କିଣିଦେବେନି। ଯଦି ଭବିଷ୍ୟତରେ ମୁଁ ଗୋଟେ ଭଲ ଚାକିରିଟିଏ ଗୁଟିକ ଅଛି ସେଇ ଚାକିରିରେ ପଇସା ସେଇ ଗାଡି ଟିକ ମୁଁ କ୍ରୟ କରିବି।
ଆରେ ବା ଶୁଣିକି ଖୁସି ଲାଗିଲା ଆପଣଙ୍କ ସ୍ୱପ୍ନ ପୁରଣ ହଉ।
ଆଜ୍ଞା ଆଜ୍ଞା।
ଆଉ କାର୍ ଭିତରୁ କୋଉ କମ୍ପାନୀ ଭଲ ଲାଗେ?
କାର ଭିତରୁ ଗୋଟେ ପୁଅ ହିସାବରେ ସବୁଳେ ମତେ ବି ଏମଡବ୍ଲୁ ହେ ଭଲ ଲାଗିବ।
ଗୋଟେ ପୁଅ ହିସାବରୁ କାହିଁକି ଆଉ ଗୋଟେ ଝିଅକୁ ବି କଣ ପସନ୍ଦ ଆସିପାରିବନି?
ନା ଝିଅ ମାନଙ୍କର ଦେଖନ୍ତୁ ଆପଣଙ୍କଥା ଆପଣଙ୍କ ଛା କଣ କରନା କରନାମ ମୁଁ ଜାଣିନି। କିନ୍ତୁ ଗୋଟେ ଝିଅ ସବୁ କାୁ ସେ ଭଲ ତାଙ୍କୁ ଯୋଉ କାଟା ଲୁକ୍ସ ରୁ ଭଲ ଲାଗିଲା ଆଖି ଯୋଉ କାଟା ଭଲ ଲାଗିଲା ତ ସେମାନେ ସେଇ ଚାରି ଚକି ଯାନା କିଣିଲେ କିନ୍ତୁ ଗୋଟେ ପ ଗୋଟେ ପୁରୁଷ ଗୋଟେ ଚାରି ଚକି ଯାନା କିଣିବା ପୂର୍ବରୁ ତା ବିଷୟରେ ଶହେ ଶହେଟା ଜିନିଷ ଜାଣିବ ଶହେଟା ଜିନିଷ ଖୋଲ ତଳିକ ବାହାର କରିବ ତାପ କି ଆଣିବ। ତ ଏହା ହଉଛି ଗୋଟେ ଝିଅ ଆଉ ପୁଅ ଭିତରେ ଫରକ ସେୟା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି।
କିନ୍ତୁ କେତେ ପୁଅ ମଧ୍ୟ ଥାଆନ୍ତି ଯୋଉମାନେ କି ଦୁର୍ପଛ କରିକି ଯାଆନ୍ତି। ଆମ ଝିଅ ମାନେ ବି ଥାଆନ୍ତି ଯୋଉମାନେ ବି ସେମାନେ ସେ କାର ର ସବୁ ସୁଖ ସୁବିଧା ଜିନିଷ ସବୁ ଖୋଳି ତାଡିକି ଗାଣି ସବୁ କିଛି ଦେଖିକି କିଣନ୍ତି।
ଆ ସେଇଟା ଯଦି ଆପଣ କହୁଛନ୍ତି ତାର ସେଇ ଜିନିଷ ହବାର ମାନେ କଣ କୁନ୍ତି ଜିନିଷ ହବାର ଚାନ୍ସ ଦୁନିଆରେ ଏକ ପରସେଣ୍ଟ ହେଇପାରେ କାହିଁକି ନା ସେମିତି କ ପୁଅ ନୁହେଁ ଯେ ମନ ଇଚ୍ଛା କାର କିଣିବ ତ ସେ ଗାଡି କିଣିବା ପୂର୍ବରୁ ସ ପ୍ର ସେ ଜିନିଷ ଦେଖିଥିବ ଆ ଯଦିଓ ତାର ସେ ଗାଡି ବହୁତ ପସନ୍ଦ ଥିବ ନହେଲେ ସେ ଗାଡି କିଣିଥିବ ଯଦି ତାାବରେ ପଇସା ଥିବ
ନିହାତି। ତ ଏବେ ତମ ଘରେ ଯୋଉ କାର ଟା ଅଛି ସେଟା କୋଉ କମ୍ପାନୀର?
ଆମ ଘର ଯୋଉ କାର୍ ଟା ଅଛି ସେ ସୁଫ୍ଟି କମ୍ପାନୀର ସୁଫ୍ଟି। କମ୍ପାନୀର ସୁିଫ୍ଟ କାର୍ଡ ଟା
ହୁଁ। ସେ କାରଟା କେତେ ଟଙ୍କା କଣ ପଡିଥିଲା?
ସେଇ କାର୍ଡ ଟା ଆମେ ଯ କିଣିଥିଲୁ ଆଠ ଲକ୍ଷ କେତେ କଣ ପଡିଥିଲା ସେ ସେଟା ମୁଁ ଠିକ ସେ ଜାଣିନି। ଯେହେତୁ ମୋ ବାପା ଆଣିଥିଲେ ତ ମୁଁଟା ଠିକ ସେ ଜାଣିନି।
ଆଛା ତଥାପି ତଥାପି ଅନୁମାନ ରୁ କେତେ ହେଇଥିବ?
ଅନୁମାନିକ ଦର ଆ ଦର ହଉଛି ତାର ଆଠ ଲକ୍ଷ ରୁ ସାଢେ ସାତ ଲକ୍ଷ ଭିତରେ ଆ
ମାନେ ସାଢେ ସାତ ଲକ୍ଷରୁ ଆଠ ଲକ୍ଷ ଭିତରେ?
ଆଜ୍ଞା।
ହ ଠିକ କଥା।
ଆପଣଙ୍କ ଘରେ କିଛି ଚାର୍ଯ୍ୟ କି ଦାନ ନାହିଁ କି।
ନା
ଭବିଷ୍ୟତରେ କିଣିବ ବୋଲି ଭାବିଛନ୍ତି ଆଉ
ହଁ ଭବିଷ୍ୟତରେ ତ ନିହାତି କିଣା ହବ
ଆଜ୍ଞା ଆଜ୍ଞା
ହଁ ଆଉ ତମକୁ ଚିତ୍ରାଙ୍କନ ଭଲ ଲାଗେ?
ଚିତ୍ରାଙ୍କନ ସେମିତି ସେମିତି ଭଲ ଲାଗେ ମୁଁ ଆଗରୁ ଭଲ କରୁଥିଲି ତ ଏବେ ଆଉ କରୁନି ଯେହେତୁ ଅଭ୍ୟାସ ଛାଡିଛି ମୁଁ କରିବାକୁ ଇଚ୍ଛା ଆସୁନି କି ମୁଁ କରିବି ନାହିଁ।
କିନ୍ତୁ ଇଛା କାଇଁ ଛାଡିଗଲା।
ଆଜ୍ଞା।
ଇଛା କାହିଁକି ଛାଡ଼ିଗଲା।
ଇଛା ଛାଡିଗଲା ଆଉ।
ହୁଁ ତ କୋଉ ପ୍ରକାର ଚିତ୍ର ଆଙ୍କୁୁଥିଲେ?
ତ ଚିତ୍ର ମୁଁ ତ ପ୍ରାୟତଃ ସବୁ ଟିଭି ଦେଖି ଟିଭିରେ ଯୋଉ ଆସୁଜ ତ ଚଳଚିତ୍ର କଳାକାର ମାନଙ୍କର। ଯୋଉ କାର୍ଟୁନ ଆସନ୍ତି ଯୋଉ ଛୁଆଙ୍କୁ ଯୋଉ ହସାନ୍ତି ଯୋଉମାନେ ଆସିକି ତ ତାଙ୍କ ର ମୁଁ ପ୍ରାୟ ଚିତ୍ର ସବୁ କରେ।
ହୁଁ।
ତ ଏବେ ତ କରିପାରୁନି କିନ୍ତୁ ଆଗରୁ କରେ ମୁଁ ତାଙ୍କୁ ଦେଖି ଦେଖି ଭାବି ଭାବି କରେ।
ଆଚ୍ଛା ତ ଏମିତି କଲେ ବି ଭଲ କାରଣ ମୁଁ ବି ଏମିତି ହିଁ କରେ।।
ଆଜ୍ଞା।
ମତେ ବି ଚିତ୍ରାଙ୍କନ କରିବାକୁ ବହୁତ ପସନ୍ଦ।
ଆଛା ଆଛା ବହୁତ ଭଲ କଥା ଏଇଟା।
ଚିତ୍ରାଙ୍କନରେ ବୁଦ୍ଧି ଥିଲେ ବହୁତ ଭଲ।
ହଁ ଆଜ୍ଞା।
ହୁଁ। ତ ଏମିତି ଆଉ କଣ ଜିନିଷ ଅଛି ଯୋଉଟା ଆପଣଙ୍କୁ କରିବାକୁ ଭଲ ଲାଗେ ବହୁତ।
ଆଜ୍ଞା।
ଏମିତିଆ କୌଣସି ଜିନିଷ ଅଛି ଯୋଉଟା କି ଆପଣଙ୍କୁ କରିବାକୁ ଭଲ ଲାଗେ।
ତ ଏ ଏମିତିଆ ଜିନିଷ ସେମିତି କିଛି ମତେ ଯାହା କହିଲେ ମୁଁ ସବୁ ଜିନିଷ ଭଲ ଲାଗେ ଯଦି କୋଉ ଜିନିଷକୁ ମନରୁ ଭାବ ଥିବ ତ ସେ ଜିନିଷକୁ ଯଦି ଭଲ ଖରାପ ଦେଖିବାରେ କଣ ଅଛି। ଗୋଟେ ଜିନିଷ ଆପଣ ଗୋଟେ ଜିନିଷ ମନରୁ ଭାବି କରିଛନ୍ତି ତ ସେଇ ଜିନିଷ ଯଦି ଆପଣ ହିସାବରେ ତ ସବୁବେଳେ ଭଲ ହେଇଥିବ ନା।
ହୁଁ।
ରେ ଚିତ୍ର ଟ ଚିତ୍ର ଟା ଯୋଉ ସମସ୍ତେ କରନ୍ତି ନା ସେଇଟା ଜଣେ ଲୋକ ନିଜ ହୃଦୟରୁୁ କରିବ ତାହେଲେ ସେ ଚିତ୍ର ଟା ବହୁତ ଭଲରେ ଆଙ୍କିବ।
ଆଜ୍ଞା ତ ବନ୍ଧୁ ତ ଏବେ ସମୟ ତ ହେଇଗଲାଣି ତ ଆମେ ପରେ କେବେ କଥା ହବା ଆଉ।
ନିହାତି ମତେ ବି ନିଦ ମାଇଲାଣି ମୁଁ ଯାଉଚି ଶୋଇବାକୁ ତ ଆମେ ପଛେ କଥା ହବା।
ହ ଆଜ୍ଞା, ଆଜ୍ଞା।